ହ୍ୟାଲୋ।
ହ୍ୟାଲୋ।
ହଁ କହ।
ତ?
ହଁ ଶୁଭୁଛି।
ହଁ କୁହ କଣ କରୁଚ?
ଏଇ ଖାଇକି ଆସିଲି ତମେ କଣ କରୁଚ?
ହଁ ସେ ଆଉ ଖାଇକି ମୁଁ ବି ଆସିଥିଲି ରୁମ କୁ।
ଆଛା କଣ ଖାଇଲ? ମୋ ନାଁ ସାକସ୍କ ରେନୀ ସାହୁ।
ଆଛା।
ତମ ନା କଣ?
ମୋ ନା ଇତିଶ୍ରୀ।
କଣ ଖାଇଲ ଆଜି?
ଆଜି ଭାତ, ଡାଲମା ଆଉ ଆଳୁ ପୋଟଳ ଭଜା ବଢି ଚୁରା ଆଉ, ଆଉ ଚକଟା ଗୋଟେ, ସବୁ ଯୋଉ ବାଇଗଣ ଇଏ ମିଲା ସୁଟା ଆଉ
ଏ ହଁ
ଆଉ ତମେ?
ମୁଁ ଖାଇଲି ପଖାଳ ଆଉ
ହୁଁ
ଆଳୁ ଭେଣ୍ଡି କୁ ଯୋଉ ଗୋଟା ଭଜା ହୁଏ, ସେଗୁରା ପାମ୍ପଡ, ଆମ୍ବ ଆଉ କଦଳୀ ଆଳୁ ଭଜା।
ଅ ହଁ। ବର୍ଷା ହଉଛି ଆଜି ନା ନାଇଁ ସିଆଡେ?
ହଁ ହଉଛି ହେଲେ ଆଜି ଝିପ୍ ଝିପ୍ ହେଲେ ପହରଦିନ ଟିକେ ତା ପୂର୍ବରୁ ଟିକେ ଅଧିକ ହେଉଥିଲା।
ହଁ।
ଆଉ ତମ ଦେହ ଭଲ?
ହଁ ଏବେ ତ ଭଲ ଅଛି। ମୋ ଦେହ ଖରାପ ହୁଏ ପ୍ରାୟ ଟାଇମ୍, ଥଣ୍ଡା ହୁଏ ମତେ ଛାଡେନି ଜମାରୁ।
ଆଛା। ଏବେ ତ ଜଗିିକି ରହିବାକୁ ପଡିବ। କାରଣ ବର୍ଷା ଯେମିତି ହଉଛି ସମସ୍ତଙ୍କୁ ଥଣ୍ଡା ଜର ହେଇଯାଉଛି।
ହଁ, ହଁ। ହଉ ତମର, ତମର ଦେହ ଭଲ ଅଛି ନା ନାଇଁ?
ହଁ ଭଲ ଅଛି। ତମେ ବି ଘରେ?
ହଁ-ହଁ ମୁଁ ଘରେ ଏବେ।
ଆଛା। ହଁ ଘରେ।
ହୁଁ କଣ ହଷ୍ଟେଲ ରେ ରହୁଥିଲେ ନା କଣ ପଢାପଢି ପାଇଁ?
ହଁ।
ହୁଁ, ହୁଁ।
ତମ ଆଡେ ବର୍ଷା ହଉଛି ନା?
ଉଁ ହଁ ବର୍ଷା ତ ହଉଥିଲା। ପୁରା ଛଅ ସାତ ଦିନ ହେଲା, ପୁରା ଲଗାତାର ବର୍ଷା ଛାଡୁ ନଥିଲା। ଆଜି ହିଁ ବର୍ଷା ଟିକେ ଖରା ହେଇଛି ଆଜି। ବର୍ଷା ହଉନି, ଖରା ବି ତା ସହିତ ଟିକେ ଟିକେ ହଉଛି।
ହଁ କେତେ ଦିନ ପରେ। ବର୍ଷା ଦିନ ଆଉ କଣ କରିବା?
ହଁ। ଏବେ ତ ସେମିତି ପଢାପଢି ମାନେ ନାହିଁ, ଯିବାକୁ ପଡୁନି ନହେଲେ ନାଇଁ ସେ ବେଶୀ ପ୍ରୋବ୍ଲେମ ହେଇଥାନ୍ତା।
ହଁ ବାହାରକୁ ତ ଗଲେ ଆଉ ଯେ ତମକୁ କୋଉ ଋତୁ ଭଲ ଲାଗେ?
ଋତୁ ମତେ ଶୀତ ଆଉ ବସନ୍ତ। ତମକୁ?
ଶେମ୍ ସେମ୍। କାରଣ ଖରା ଦିନେ ତ ଖରା ହବ। ଆଉ ବର୍ଷା ଦିନ ତ ଚପର ଚପର ଲାଗିବ। ଶୀତ ଦିନ ହଉ ଉଠିବା କୁ ଭଲ ଲାଗେନି। ହେଲେ ଆଜେଷ୍ଟ କରିକି ହେଲେ ବହୁତ ଭଲ ଲାଗେ। ଶୀତ କରୁଥିବ ବହୁତ ଭଲ
ଶୀତଦିନେ ତ ଶୋଇବାକୁ ଭଲ ଲାଗେ।
ଭଲ ଲାଗେ।
ସୋଇଆକୁ ଭଲ ଲାଗିବ। ଆଉ ତା ସହିତ ହୁଁ ଯୋଉଠି ବି ମାନେ ବାହାଘର ଫାହାଘର କିଛି ଥିବ ମେକପ ନେଇକି ଗଲ କି କିଛି ବି, ଝାଳ ବୋହିବନି ନା, କିଛି ନାଇଁ।
ହଁ ନହେଲେ ସେ ଯୋଉ ବର୍ଷା ଦିନ ଯାଇଥିଲେ। ଆମର କଣ ଅ ଚପଟ ଚପଟ ଆଉ ଶୀତ ଦିନ ଯାଇଥିଲେ। ସରି ଖରା ଦିନ ଯାଇଥିଲେ ଗରମ ହଉଥିବ। ହେଲେ ଏଇ ଦିନ ଟା ହିଁ ବହୁତ ଭଲ ସବୁ ମ୍ୟାରେଜ ପାଇଁ। ଆଉ ଘରେ ସମସ୍ତେ କେମିତି? ଘରେ ସବୁ ଏବେ ମାଆ ଖାଇକି ଏବେ ସବୁ ଉଠିଲେ ମା ବାସନ ମାଜୁଛି। ଆ ମୁଁ ଏଇ ତଳକୁ ଆସିଲି। ଆଉ ତମ ଘରେ?
ଆମ ଘରେ ମୁଁ ଦିଦି ହେରିକା ସମସ୍ତେ ଖାଇକି ଆସିଲୁ ଜେଜେମା ସମସ୍ତେ ଖାଇସାରିଲୁଣି। ବାବା ଖାଇକି ଶୋଇଲେଣି। ଆଉ ମମି ଏବେ ଗଲା ଖାଇବା ପାଇଁ ସମସ୍ତେ ଖାଇସାରିଲେ ସିଏ ଏବେ ଖାଇବ।
ହୁଁ ହୁଁ। ଦେହ ସମସ୍ତଙ୍କ ଘ ମାନେ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ-ହଁ ସମସ୍ତଙ୍କର ବି ଭଲ ଅଛି। ବାବାଙ୍କର ଟିକେ ଦେହ ଭଲ ନାହିଁ ନଥିଲା। ତାଙ୍କର ଟିକେ ମାନେ କୋଲେଷ୍ଟ୍ରୋଲ ପାଇଁକି ତାଙ୍କର ଗୋଡ ଫୁଲିଯାଏ ଟିକେ। କେ ଇଏ ହୁଏ ତୁମର।
ହୁଁ ଏବେ ଭଲ ଅଛନ୍ତି ଆମର ସମସ୍ତେ।
ସମସ୍ତଙ୍କର ତ ଦେହ ଖରାପ ଲାଗିକି ହିଁ ରହୁଛି।
ହଁ। ଲୋକ ତ ସବୁ ମାନେ ପ୍ରାୟ ବି ବ୍ରେନଷ୍ଟ୍ରୋକ୍ ହିଁ ସମ ର ହଉଚି ହାର୍ଟଚୋକ୍ ହଉଚି, ବ୍ରେନଷ୍ଟ୍ରୋକ
ହଁ ଏବେ ଏ କିଛି ଦିନ ମାନେ ଆଜି ବୋଧେ ତାହେଲେଙ୍କର ଛଅ କି ସାତ ଦିନ। ତାଙ୍କର ବ୍ରେନ ଷ୍ଟ୍ରୋକ ହେଲା। ଆଉ ସେ ମାନିଲେ କଣ ବାଥରୁମ ଯାଇଥିଲେ ସେଇଠି ସେ ଗଳିକୁ ଗଳିଲେ ତାପରେ ଡେଥ ହେଇ ଗଲା। ଆଜିକାଲି ତ କି ଛି ଇଏ ନାହିଁ ଆମ ଘର ଅ ମାନେ ସେପଟକୁ ଟିକେ ଆଉ ମାନେ ଆମର କିଛି ନୁହଁ। ମାନେ ସେ ଗୋଟେ ଗାଁ ଲୋକଟେ ଆଉ।
ଓହୋ ଏ ଆମର ବି ଦି ମାସ। ତଳେ ମୋ ସେମାନେ ଆମରି ସାହିରେ ଆମ ଦାଦାଙ୍କ ଡେଥ ହେଇଗଲା ସେମିତିରେ।
ସେ ପା ଏବେ ତ ସମସ୍ତ ମାନେ ସବୁ କିଛି କି ସବୁ ମାନେ କିଛି ଅ ମାନେ ଆମେ ତାକୁ ଭାବିିନଥିବା ସେମିତି ଜିନିଷ ହେଇଯାଉଛି।
ହଁ-ହଁ-ହଁ।
କାହାକୁ କହିପାରିବାନି କି ଆଜି ଆମେ ବଞ୍ଚିକି ଅଛନ୍ତି। ମାନେ ଏମିତି ସିଚୁଏସନ ଏବେ ଆସିଲାଣି।
ହଁ। ମାନେ କେହି ବି ସେ ଯିଏ ବି ମାନେ ଯାହାର ଯାହା ବି ହଉଛି ସେ ଜାଣିିନଥିବ ସେଇଟା ଶେଷ ମୁହୂର୍ତ୍ତ ତାର ହଠାତ୍ ହେଇଯିବ ବୋଲି।
ହଁ ବହୁତ ଏବେ ଏକେ ହଉଛି।
ଆମେ ବି ସେଠି ତାଙ୍କ ଦୁଇ ମାସ ତଳେ ଯାଇଥିଲୁ। ସେଇଠି ମାନେ ଗୋଟେ ଭୋଜି ଥିଲା ଆମର ଏଇ ଗାଁ ରେ ଜଣଙ୍କର ମାନେ ଭୋଜିଥିଲା ସେ ମଣ୍ଡପ ରେ ଯାଇଥିଲୁ ସମସ୍ତେ। ସେ ଦାଦା ବି ସେଠିକି ଯାଇଥିଲେ ଆମେ ଖାଇ ପିଇସାରି ବାହାରିଲା ବେଳକୁ ସେ ସେତିକି ବେଳକୁ ତାଙ୍କର ମାନେ ବ୍ରେନଷ୍ଟ୍ରୋକ ମାନେ ଇଏ ହେଲା ଆଉ ପଡିଗଲେ।
ପଡି ଗଲା ପରେ ସରିଲା ତାପରେ ଗୋଟେ ଦିନ ଆଇସିୟୁ ରେ ରହିଲେ ଯାଇକି ହେଲେ ବି ହୋସ୍ ଆସିଲାନି ଡେରି ହେଇଗଲା।
ଆରେ ଯେତେ ବି ଷ୍ଟ୍ରୋକ ଆସିବ ସେ ଟିକେ ମାନେ ଇଏ ହେଇଯିବେ, ତାପରେ ଆମେ ଗ୍ୟାରେଣ୍ଟି ଦେଇକି ରଖିପାରିବେନି କି ଆଉ ରହିବେ ବୋଲି
ହଁ ହଁ
ସେଟା ଆଉ ତମେ ପୁରୀ ଯାଇଛ କେବେ? ଯ ମାନ ରଥଯାତ୍ରାରେରେ
ନା ନା ରଥଯାତ୍ରା ଟାଇମ ରେ ତ ମୁଁ ଯାଇନି କିନ୍ତୁ ଏଇର୍ଷ ଭାବୁଛି ଯିବୁ ବୋଲି ମାନେ ରଥଯାତ୍ରା ହଁ, ସେଇଟା ତ ଠିକ କଥା। ମୁଁ ଭାବୁଛି ମାନେ ଏଇ ରଥଯାତ୍ରା ଦିନ ତ ନୁହେଁ ଯଦି ହେଲା ସୁନାବେେଶ କି ବାହୁଡା ଟାଇମ କି
ହଁ ଅଁ ଆଉ ସବୁବେଳେ ତ ନରମାଲି ଆମେ ଯାଉ। ପ୍ଲାନ୍ ତ ଅଛି, ଆମେ ଆରଥରକ ଯାଇଥିଲୁ ହେଲେ ଜୁନ ବେଳେ ଯାଇଥିଲୁ। ହୁଁ ହେଲେ ଏବେ ଦେଖିବା ଆଉ କଣ ହଉଛି ଜକା ତ ଡୋର ନ ଲାଗିଲେ ସେ ଯେତେ ପ୍ଲାନ୍ କଲେ ବି
ହେଇପାରିବନି ହଁ, ଆମେ ବି ଏ ଯାଇଥିଲୁ। ଏଇ ଆର ମାସରେ ଯାଇଥିଲୁ, ଆର ମାସ ପାଇଁ ନୁ ହବ ସେଇ ପନ୍ଦର କୋଡିଏ ଦିନ ହବ ଯାଇଥିଲୁ ଆଉ ପୁରୀ ଯାଇଥିଲୁ। ଆସିଥିଲୁ, ଦର୍ଶନ ବି ଭଲସେ ହେଇଥିଲା। କିନ୍ତୁ ଏଇ ରଥଯାତ୍ରାରେ କେବେ ଯାଇନୁ, କି ରଥ ମାନେ ରଥ ଟାଣିନୁ।
ନା ସେଇଟା ତ ବହୁତ ଇଛା, କି ଏ ରକ୍ଥ ମାନେ ଠାକୁର ତ ବାହାରକୁ ଆସିଥିବେ ନା? ସେଇଟା ବହୁତ ସେଇ ଆଙ୍ଗ ଟି ଆମର ଏଇ ହେଲେ ତାଙ୍କ ଡରି ସେ କେମିତି? କେବେ ଡାକିବେ ଆମେ ଯିବୁ ଆଉ ଏ ଶିକ୍ଷା ଏଥିରେ କଣ ଠିକଠିକଣା ନାହିଁ, ହେଲେ ମୋର ଗୋଟେ ସାଙ୍ଗ ସାଙ୍ଗ କହିଥିଲେ କି ଆମେ ଯିବା ବୋଲି ମାନେ ସେ ସେଠି ରହୁଛି ଭୁବନେଶ୍ଵରରେ ତ ଦେଖିବା। ସେଟା ବି କଣ ହଉଛି ଏମିତି କହିବ ମୁଁ ମ ମୁଁ ମାଇ ସେ ବି ଅଛନ୍ତି ମ
ଉଁ ମାନେ?
ହୁଁ ଉଁ ହଁ ମାନେ ମୋ ମାମୁଁ ସି ରେଲୱେରେ ଅଛନ୍ତି ଯେ ତ ସିଏ ସେ ଏଠି ପୁରୀରେ ତାଙ୍କର ଏବେ ଅଛନ୍ତି। ତ ଚାହିଁଲେ ଆମେ ବି ଯାଇପାରୁ ହେଲା ଆମର ଯୋଉ ଗଣ୍ଡରୁ ହିଁ ଲାଗୁନି।
ହଁ ଅଁ
ଯାଇହବନି ନହେଲେ ତ ଆମର ସୁବିଧା ଅଛି ନା ମାମୁଁ ଅଛନ୍ତି ସେଠି ସେଇଠୁ କେତେ ପୁରୀଠୁ ତିନି ଦ୍ୱିତୀୟରେ ଚାରି କିଲୋମିଟର ହବ, ତମ ମାନେ ସେପଟେ ଯୋଉ ରହୁଛ। ହଁ ସେଇ ତ ବତ ଇଏ ହେଲେ ଦେଖିଲା ବେଳକୁ ଡୋରି ହିଁ ଲାଗେ ନା, ଆମେ ଯିବୁ ବୋଲି
ହୁଁ ସତ କଥା, ସୁବିଧା ତ ବହୁତ ମାନେ ଏଇଟା ଥିଲେ ତ ସୁବିଧା ହିଁ, କାହିଁକିନା ଯାଇକି ରହିକି ସେଠି ଆରାମସ ବୁଲାବୁଲି କରିକି ଆସିପାରିବ।
ହଁ ହେଲେ ଜଗା କୁ ସେଇଠି ବିଁ ଲୋକ ଅଛନ୍ତି ଯାଇପାରୁନାହାନ୍ତି।
ହଁ ଅଁ
ତ ଆମେ ତ ବହୁତ ଦୂରରେ ଆ ଆଉ କଣ? ସେ ଦେଖିବା ଏବେ ତ ସେ ଅନ୍ନସନ୍ନ ଘରେ ଅଛନ୍ତି, ଆରେ ଗରମ ହବା କଥା, ଏବେ ତ ଖାଲି ବର୍ଷା ହିଁ ହଉଛି।
ହଁ ହଁ ମୁଁ ବି ସେୟା ଭାବୁଥିଲି। ଗୁଳୁ ଗୁଳି ହେଇ ଗରମ ହୁଏ କିନ୍ତୁ ଏବେ ବର୍ଷା ହିଁ ହଉଛି।
ସେଇ ବର୍ଷା ହିଁ ହଉଛି। ଠାକୁର ଅଣସରରେ ରହିଛନ୍ତି ଆମେ ହେଲେ ବହୁତ ଆରାମସେ ରହିଛନ୍ତି, ଗରମ ହଉନି।
ହଁ। ଏଇ ଟାଇମ ରେ ଠାକୁର ରୁହନ୍ତି ଜ୍ୱରରେ ବାହାରେ ଲୋକଙ୍କୁ ପୁରା ଗରମ ହୁଏ ଗୁଳୁଗୁଳି ପାଇଁକି କିନ୍ତୁ ଦେବସ୍ନାନ ପୂର୍ଣ୍ଣିମା ଦିନ ହିଁ ବର୍ଷା ହୁଏ ତା ପରଠୁ ଗୁଳୁଗୁଳି ହୁଏ।
ପୁଣି ରଥଯାତ୍ରା ବେଳକୁ ହୁଏ।
ହଁ କିନ୍ତୁ ଇଏ କଣ ଏବେ ଥରକ ବର୍ଷା ହଉଛି।
ହେ ବର୍ଷା ହଉଛି ପୁରା ଲଗାତାର ପୁଣି ବର୍ଷା ହଉଛି ପୁରା ତ ଭୁବନେଶ୍ଵର ଆଡେ ଭୁବନେଶ୍ଵରରେ ବହୁତ ହିଁ ହଉଛି ମାନେ ପୁରା ପାଣି ଫାଣି ହେଇଯାଉଛି।
ପାଣି ପୁରା ରାସ୍ତାରେ ପୁରା ପାଣି ଭର୍ତ୍ତି।
ହଁ ସେ ଆମେ ଆଡେ ତ ଟିକେ ଅଳ୍ପ ହଉଛି ନହେଲେ ଭୁବନେଶ୍ୱର ଆଡେ ପୁରା ବହୁତ ହିଁ ହଉଛି ବହୁତ ହିଁ
ହଁ ମୁଁ ଦିଦି ବି କହୁଥିଲା ବର୍ଷାରେ ପୁରା ପାଣି ବହୁତ ପୁରା ରାସ୍ତାରେ।
ତମର ଏବେ କଣ ସଇଲା?
ମୋର ଗ୍ରାଜୁଏସନ ସରିଲା।
ଭାରତ ଯାଇ ଆଚ୍ଛା।
ସରିଲା ଆଉ କଣ ଦେଖିବା ପଢାପଢି ପାଇଁ କି ପିଜି ଫିଜି କରିବାର ଅଛି ଦେଖାଯାଉ କଣ ହଉଛି।
ତାର କୋଉ ଅନରସ୍ ଥିଲା?
ମୋର ରାଜନୀତି ବିଜ୍ଞାନ।
ତମେ?
ମୋର ଥିଲା ବି ଶି ଏ।
ଉଁ ହୁଁ।
ଦେଖିବା ଆପଣ କଣ ହଉଚି ଏଟା ସରିବ ଯେ ଟେନସନ।
ହଁ। ତମର ସରିନି ତମର ଚାଲିଛି ଏବେ?
ନା ନା ସରିଗଲାଣି ନା କହିଲି ସରିବ ଯେ ଟେନସନ୍ ଏବେ।
ହୁଁ।
ସରି ତ ଗଲାଣି ଆମର ଏପ୍ରିଲ ରୁ।
ହଁ।
ହଉ ଆଜି ତମ ଦିନ କେମିତି ଗଲା?
ଦିନ ତ ସକାଳୁ ଉଠି ତାପରେ ବାବାଙ୍କ ପାଇଁ କିି ମମି ମମି ର ଯିବାର ଥିଲା ଟିକେ ବ୍ଲକ ବୋଲି ମମି ଆଜି ସଖାଳୁ ଉଠିକି ଟିକେ ଜଲଦି ରୋଷେଇ ସାରିଲା। ତାପରେ ତାପରେ ସେ ତାର ଗଲା ଭାର ବ୍ଲକ ରେ ଟିକେ କାମ ଥିଲା ବୋଲିକି। ଆଉ ମୁଁ ବାବା ମା ପାଇଁ କି ରୁଟି ବନେଇଲି ଆଉ ବନେଇ ସାରିକି ତାପରେ ଗାଧୁଆ ପାଧୁଆ ହେଇକି ଖାଇଲି ମୁଁ ତାପରେ ବାବା ଆସିଲେ। ଏବଂ ଖାଇବାକୁ ଦେଲି ବାବା ଦେଖିଲା ବେଳକୁ ମାନେ ସକାଳ ଖାଇବା ଖାଇ ପାରିଲେନି। ଟିକେ ମାନେ ବିଲରେ କାମ ଚାଲିଛି ସବୁ ମାନେ ଅଛନ୍ତି ଆ ମୂଲ୍ୟଙ୍କ ପାଖରେ ରହିବାକୁ ପଡୁଛି ତାଙ୍କୁ ଯାହା ଦରକାର ସବୁ ନେଇ ଦବାକୁ ପଡୁଛି ଘରୁ ସିଏ ତାଙ୍କର ଏପଟ ସେପଟ ହେଇ ଯାଉଛନ୍ତି ସିଏ ଏବେ ଆଉ ଖାଇ ପାରିଲେନି ସକାଳେ ଆଜି। ଏକାଥରେ ଖରାବେଳ ଖାଇବା ଖାଇଲି। ଖାଇବାକୁ ଦେଇକି ତାପରେ ଆମେ ସବୁ ସମସ୍ତେ ଖାଇଲୁ ଖାଇସାରିକି। ଏବେ ଆସିଲୁ ରୁମକୁ ଆଉ।
ହଁ ଆ। ବର୍ଷା ଦିନ ତ ହ ଖାଲି ଘରେ ରହିବାକୁ ହିଁ ପଡିବ ମାନେ। ଆମେମାନେ ବାବା ମାନେ ତ ବାହାରକୁ ଯିବେ।
ହଁ ତଥାପି ତ ଆମେ ମାନେ ପଳଉଚୁ ସନ୍ଧ୍ୟା ବାହାରିଲେ ସନ୍ଧ୍ୟା ହେଲେ ବାହାରକୁ ପଳଉଚୁ ବୁଲିବା ପାଇଁ।
ଏବେ ଯାଉଚୁ। ଏଇଆ ଆଉ କ ଅଂ। ହଉ ମୁଁ ରଖୁଚି।
ହଁ ହଁ।
ହ